କରୁଚ
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା, କଣ କରୁଛ?
ସନ୍ଧ୍ୟା ବେଳେ ଏଇଠି ଟିଉସନ୍ କରିବାକୁ ଯାଇଥିଲି ତ ଆସିକି ବସଚି ଆଉ।
ହଁ ହୋ, ଆଉ ତୋମ ଦେହ ଭଲ ଅଛି? ମୁଁ ଏଇଠି ବସିଛି ଆଉ କଣ କରିବି।
ହଁ, ହଁ ଦେହ ଭଲ ଆପଣଙ୍କର?
ମୋର ବି ଭଲ ଅଛି ବର୍ଷା ହଉଛି ଆମ ଇଆଡେ। ତମଆଡେ ବର୍ଷା ହଉଛି?
ଆମ ଆଡେ ହଁ ବର୍ଷା ହଉଛି ବା ଦିନ ଯାକ ପଅ ଦିନଠୁ ହଉଛି।
ଓହୋ।
ସେପଟେ କୋଉ ଦିନଠୁ ବର୍ଷା ହେଲାଣି?
ଆ କାଲି ଟା ବି ବହୁତ ଦୀନ ଦି ଚାର ଦିନ ହବ ବର୍ଷା ହଉଛି। ପଚାରୁନ ପାଟି ତ ଖାଇଲେ କି ନ ଅଛି ଆଉ ଅଛି। ମୁଁ ଆମ ଭାଇ ବା ମ କ୍ଷୀର ଦେଇକି ଆଉଚି। କା ଆଜି ଖାଇଥିଲି ଭାତ ପୋଟଲ ତରକାରୀ, କଲରା ଆଳୁ ଭ ଚା ଆମ୍ବ ଆଉ
ତୁମର ସିଏ ହେଲା ପଚାଶ, ସେ ବତିଶି। ନା ନା
ହୁଁ ବିଜି ଅଛନ୍ତି ନା କଣ?
ନାଇଁ ନାଇଁ କୁହ?
ଆଉ କୁଆ ବୁଲାବୁଲି ଯାଇଥିଲେ।
କୁଆଡେ ବୁଲାବୁଲି ଯିବା ଆଉ ବର୍ଷା ତ ଆସୁଛି, ବୁଲାବୁଲି ଯିବା ପାଇଁ ଟାଇମ ବି ହଉନି।
ଅଁ ବର୍ଷା ହଉଚି। ଏକ୍ସାମ କେବେ ଆପଣଙ୍କର ପରୀକ୍ଷା?
ଆମର ଏଇ ତେର ତାରିଖ ଦିନ ଏଣ୍ଟର ସିଟି ଚାଲିଥିଲା। ଇଣ୍ଟରସିପ ସରିଲା ତାପରେ ପିଅ ନାଇ ଫୁଣି କ୍ରାନ୍ କଶି ହେଲାଣି।
ଅହ ପଢାପଢି?
ପଢାପଢି ଚାଲିଛି ଭଲ ଆଉ। ମୋର କଲେଜ ଜଗତପୁର, ତମର କୋଉଠି?
ମୋର ନୟାଗ।
ହାଲୋ।
ହଁ ନୟାଗଡ଼ କଲେ ନୟାଗଡ କେବେ ଆସିଛନ୍ତି?
ନାଇଁ ମୁଁ ଯାଇନି କେବେ।
ଅ।
ଆଉ।
ଆପଣଙ୍କର ଯୋଉ କିଏ ଗୋଟେ ଥିଲେ ଚିହ୍ନା କହୁଥିଲେ ନା ସିଏ କ।
ହଁ ମୁଁ ମୋ ଜେଜେ ମାଙ୍କ ଏଠେ ହୁଁ ତାଙ୍କ ବା
ଶରଣକୁଳୁ।
ଛୁ ଥରେ ଯାଇଛି ଛୋଟବେଳେ, ଆଉ ବଡ ହେବାରୁ କେବେ ଯାଇନି।
ଅହ।
ଆଉ ତମ ଘରେ ସମସ୍ତେ କିଏ କିଏ ଅଛନ୍ତି?
ହଁ ଘରେ ଭଲ ଅଛନ୍ତି।
ଓହୋ ଆଉ ଧୂପ ଦେଇ ସାଇଲଣି?
ଧୂପ ମୁଁ ଦଉନି, ବୋଉ ଦେଉଚି ଆଉ।
ଓହୋ।
ହଁ।
ଆଉ କଇଁ ଖବର କଣ?
ନୟାଗଡ଼ କେବେ ଆସିବେ ବୁଲେଇକି, ଯିବେ ଆଉ।
ମୁଁ ପା କାଲି ଵା ବା। କେତେବେଳେ ଥରେ ହେଇଥିଲି ଆଉକେମିତି ଆଣି ସି। ଦେଖିବା କେବେ ଗୋଟେ ଯିବା ଆଉ। ଆଉ କନ ଖବର ତମ? ଜଗତପୁରରେ କଟକରେ ବହୁତ ଜିନିଷ ଅଛି, ଷ୍ଟାଡିୟମ୍ ଫାଡିୟମ। ଆରେ ଏ ଯୋଉ ସିରିୟେଲ୍ ସୁଟିଂଙ୍ଗି ହଉନି।
ହଁ।
ସିରିଏଲ୍ ସୁଟିଂଙ୍ଗି ହଉଚି ଏଇଠି। ବାଖେରେ ରଜକୁଇନୀ ଶୁଟିଂଙ୍ଗି ହଉଥିଲା ସବୁ ସୁଟିଂଙ୍ଗି ହଉଛି ଏଠି। ପ୍ରତ୍ୟେକେ ସିରିଏଲ୍ ତରଙ୍ଗ ର ସାଥକ ର ସବୁ ସିରିଏଲ୍ ଶୁଟିଂଙ୍ଗ୍ ହଉଚି।
ସେଇ ଜଗତପୁର ରେ ସେଇଉଟା କଣ ପାଖହୁଏ ନା?
ହଁ ସେହୋଚ ତମେ। ଆମ ଘରେ ପାଖ ପାଖରେ ହେଉଚି ସୁଟିଂଙ୍ଗ୍।
ଓ ହୋ।
ତମେ ଆସୁନ ବୁଲିିକି ଯିବ ଦେଖିକି।
କଣ କହିଲେ?
ମୁଁ ତମେ କେବେ ଆସୁନ ଦେଖିକି ଯିବ।
ସେପଟେ ବି ଆମର କେହି ନାହାନ୍ତି ବନ୍ଧୁବାନ୍ଧବ ତ ଯାଇନି ସେପଟ ଲାଇନି।
ହଁ। ତମର ଆଜି ରାତିରେ ରୋଷେଇ କଣ ହବ?
ରାତିରେ ଆମେ ମୋ ଭାଇ ଥିଲେ ତ ଘରେ ସିଏ ପଳେଇଚି ଗୋଟେ ବାହାଘରକୁ ଆଉ ଆମେ ଘରେ ବୋଉର ମୋର ତ କଣ ଗୋଟେ କରିକି ଖାଇଦବୁ ଆଉ।
ଓହୋ।
ହଁ ଆପଣଙ୍କର?
ଆମର ଯୋଉ ପୋଟଳ ତରକାରୀ ଅଛି ରୁଟି ହବ ଆଉ। ପିଠା ଫିଠା ହବ ପିଠୋଉ ବଟିକି ନେନେ।
ଆପଣଙ୍କ ରୋଷେଇ କଣ ଆସିଛି ନା ଆସିନି?
ମତେ କଣ ଭାତ ଫାତ ବସେଇ ଆସିନି ଭଜା ଭଜା କରିଦେବି ଭାତ ଫାତ କିଛି ଆସେନି।
ହଁ।
ଆଁ ତମ୍ ଗୁ?
ମତେ ଆସିଚ ପ୍ରାୟ।
ମତେ ଆସିନି ମୁଁ କେବେ କରିନି ତମେ ଏବେ କଣ ପଢୁଚ?
କଣ କହିଲେ?
ମୁ କହୁଚି ତମେ ଏବେ କଣ ପଢୁଚ?
ମୁଁ ପା ପ୍ଲସ୍ ସ୍ତ୍ରୀ।
ଅ ପ୍ଲାସ୍ ଥ୍ରୀ ଥାର୍ଡ଼ ଇୟର୍ ନା ସେକେଣ୍ଡ ଇୟର୍ କଣ ଏମିତି ଗୋଟେ ପା ତୁମଡ଼ ମୋରି ସାଙ୍ଗିଆ ତ ଆଉ।
ହଁ ମୁଁ ବି ସେମିତି ଜାଣିଚି ଆଉ ଅଧା ଅଧା।
ପର୍ଜା ମିଶା ଚାଲଚି ଆଉ।
କଣ କହିଲେ?
ମୁଁ କହିଲି ଫୋର ସେମିଷ୍ଟର ଚାଲିଚି, ତମର ସେ ପଟେ ଇଣ୍ଟରନାଲ ସଇଲାଣି?
ହଁ, ଫୋର ସେମିଷ୍ଟାର ସରିଗଲାଣି, ଇଣ୍ଟରନାଲ ସରିକି, ଆମର ଇଣ୍ଟରସିପଟା ଖାଲି ବାକି ଅଛି, ସେଇଟା ହେଇନି ଆଉ।
ନାଇଁ ଆମର ଇଣ୍ଟର୍ନସିପ୍ ଚାଲିଗଲାଣି, ଖାଲି ଫୋର୍ଥ ସେମିଷ୍ଟର ଏଇ ତେର ତାରିଖ ଦିନ ହବ, ତମର ଇଲେକ୍ଟ୍ରଭ କଣ ଥିଲା?
ଆମର ଇଲେ, ମୋର ଏ ଥିଲା ଓଡିଆ ଆଉ ପଲିଟିକାଲ ସାଇନ୍ସ।
ଖାଲି ତ ଇଲେକ୍ଟ୍ରଭି, ଆମର ତ ଅଛି ଓଡିଆ।
ନାଇଁ ନାଇଁ, ମାନେ ମୁଁ କହୁଛି ଯୋଉ ହୁଏନି କି, ସେକେଣ୍ଡ ସେମିଷ୍ଟାର, ଫାଷ୍ଟ ସେମିଷ୍ଟାର ଏମିତି
ଓହୋ।
ତ ଥାର୍ଡ ରେ ମୋର ଥିଲା ପଲିଟିକାଲ, ଫୋର୍ଥରେ ଉଡି
ଅ ହ।
ହୁଁ ଉଁ।
ନାଇଁ ଇଆଡେ କଥା ହଉଥିଲି, ତୁଆ।
ଆଛା।
ଆଉ କଣ ଖବର?
ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ଘରେ ତ ଭଲ ‌ଅଛନ୍ତି ସମସ୍ତେ।
ତମେ ଆଉ ତ, ମାମା ନା?
ହୁଁ, ଆମ ମାମା ଆଉ କଣ୍ କରିବା?
ଆଉ ଆମ ବାବା?
ସେ ନାହାନ୍ତି।
ଓହୋ, ମୋର ବି ବାବା ନାହାନ୍ତି।
ହଁ ଅଁ।
ଛୋଟବେଳେ ନା, ଏବେ କେବେ?
ଏଇ ଯେତେବଳେ ମୁଁ ଛୋଟ ହେଇଥିଲି, ଦି ବର୍ଷ ହେଇଥିଲି, ସେବେ ଠାରୁ।
ଓହୋ, ଆଉ ମାମା କଣ କରନ୍ତି ନା, କେମିତି କଣ?
ନାଇଁ ମାମା ଯଉ ଆଗରୁ ତ କିଛି କରୁନଥିଲେ ତାପରେ ଏବେ ଗୋଟେ କମ୍ପାନୀରେ ଅଛନ୍ତି ଇ ଇ ସେ ଗଲେ ଏମିତି ଯଉ ଇଏ କରୁଛନ୍ତି ଆଉ, ଲେଖା ଲେଖି ଆଉ। ଏବେ ଯଉ ଯେବେ ଜଗତପୁର୍ ଆସିଲି ସେବେ।
ହଁ, ଯେମିତି ହେଲେ ତ ଆଉ ଗୋଟେ ପରିବାର ଚଳିବା କଥା, ତମେ ବି ଅଛନା ଘରେ?
ହୁଁ।
ହୁଁ, ଆଉ ଆପଣଙ୍କ ଆଡେ ଦଣ୍ଡ ନାଚ ହୁଏ?
ଦଣ୍ଡ ନାଚ ଆମ ଏପଟେ ତ କାଇଁ ନାହିଁ।
ଦଣ୍ଡ ନାଚ ବିଷୟରେ କହିବି, ଜାଣିବେ।
ମୁଁ ଜାଣିନି ଦଣ୍ଡନାଚ ବିଷୟରେ ଭଲସେ। କହୁନାହାନ୍ତି ଦଣ୍ଡନାଚ କେମିତି? ଏଇ ଯଉ ନୟାଗଡରେ ଦଣ୍ଡ ନାଚ ହୁଏ, ଏଇ ଯଉ ଏଥର ତ, ଝାମୁ ଟାଇମ୍ ରେ
ହଁ ହଁ, ସେବେ ହୁଏ।
ହଁ, ଝାମୁ ଟାଇମ୍ ରେ ହୁଏ, ମୁଁ -କାରଣ ମୁଁ ଜାଣିିନଥିଲି ଝାମୁ କେମିତି ହୁଏ? ଏଇ ଯଉ ଯାଇଥିଲି, କାକଟପୁର ମଙ୍ଗଳା ମୁଁ କାକଟପୁର୍ ମଙ୍ଗଳା ଯାଇଥିଲି ସେଇଠି ଜାଣିଥିଲି ଯେ ଦଣ୍ଡନାଚ
ବିଶେଷ କରି ଏଇଟା ଗଞ୍ଜାମ ଜିଲ୍ଲାରେ ହୁଏ।
ହଁ ଗଞ୍ଜାମ ଜିଲ୍ଲାରେ ହେଇଟା ଫେମସ୍ କୁଆଡେ।
ହଁ। ତ ଦଣ୍ଡନାଚ ହଉଚି ଶିବ ଆଉ ଗୌରୀଙ୍କ ଉପାସନା ଭାବେ। ତାପରେ ଏଇଟା ପରିଚିତ ଆଉ। ଆଉ ସେଥିରେ ଯଉମାନେ ଭାଗ ନିଅନ୍ତି ସେମାନଙ୍କୁ ଦଣ୍ଡୁଆ ବି କୁହନ୍ତି ସେମାନଙ୍କ ଘରେ। ଆମିଷ ଖାଆନ୍ତିନି ସେତିକି ଦିନି। ନିରାମିଷ
ହଁ ସେ କୁଆଡେ ହେ ଯଉ ମାନେ ଯିଏ ପାଟି ତେବେ କଣ ସେମାନେ ବାରଟା ରାତିରେ ଖାଇବେ, ନିଃଶବ୍ଦ ରାତିରେ ଆଉ ଯଦି ଯିଏ ପା ଟି କରିବ କି କଣ ଗୋଡି ଫୋଡି ବାହାରିବ ସେ ଛାଉଁ କି ଉଠିକି ପଳେଇବ ଆଉ କାହାକୁ କହିବନି କି ଇଏ ବାହାରିଲା ବୋଲିକି।
ସେମତି ହୁଏ ଆପ୍
ସେତିକି
ସେ ଯେତିକି ବି ଖାଇଥିବ ସେତିକିରୁ ମାନେ ଇଏ କରିଦେଇକି ଉଠି ଯାଇଁକି ପଳେଇଆସିବ।
ହଁ। ଏଇଟା ପ୍ରାୟ ତେରରୁ ଏକୋଇଶି ଦିନ ଭିତରେ ହୁଏ ଆଉ। ବ୍ରତ କରନ୍ତି ସେମାନେ ଆଉ।
ଏଠିକି ଜଗତପୁର୍ ଆସିଲି, ନାଇଁ ସେଟା ଜାଣିନି।
ତିନି ପ୍ରକାର ଦଣ୍ଡ ଅଛି। ଗୋଟେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଆଉ ଗୋଟେ ଅଗ୍ନି ଦଣ୍ଡ।
ପାଣି ଦଣ୍ଡ ଯଉଟା ସେଇଟା ମାନେ ପାଣିରେ ଦଣ୍ଡ ମାରନ୍ତି।
ହଁ ସୂର୍ଯ୍ୟାସ୍ତ ପୂର୍ବରୁ ସେମାନେ ପୋଖରୀ ନଦୀରେ ସୂର୍ଯ୍ୟ ମାନେ ଅ ସ୍ତ ହେଇ ନଥିବେ
ହୁଁ। ଏଇଟା ମୁଁ ଜାଣିଚି ପାଣି ଦଣ୍ଡ ଟା ଜାଣିଚି। ଆଉ ଧୂଳି ଦଣ୍ଡ କଣ ହେଟା ଜାଣିନି।
ଦୋଳି ଦଣ୍ଡ ହଉଚି ଯୋଉମାନେ ଧୂଳି ମାନେ ବାଲି ଉପରେ ଖେଳନ୍ତି ସେମାନେ ତାଙ୍କର ଅ ଦେଖାନ୍ତି। ଯୋଉଟା ଶିଖିଥାନ୍ତି।
ଦେଖିନାହାନ୍ତି କେବେ?
ନାଇଁ ମୁଁ କେବେ ଦେଖିନି ଧୂଳି ଦଣ୍ଡ।
ଓହୋ। ସେମାନେ ବି ନୃତ୍ୟ କର ନ୍ତି ସୋଇକି କି ଛିଡ଼ା ହେଇକି।
ଓହୋ।
ମାନେ ନାଚିଲା ଭଳିଆ ଆଉ। କିନ୍ତୁ ଖେଳନ୍ତି ସେମାନେ। ଅଗ୍ନି ଦଣ୍ଡ
ନାଇଁ ସେଟା କେବେ ଦେଖିନି ମୁଁ। ହଁ ଅଗ୍ନି ଦଣ୍ଡ ଦେଖିଚି। ନିଆଁରେ ଚାଲନ୍ତି ତ? ହଁ। ତାପରେ କପୁର କପୁର ଦଣ୍ଡ ବି ଅଛି। ହଁ ହଁ। କପୁର ଦଣ୍ଡ ବି ଦେଖିଚି। କ ମାନେ ପୁରା ନିଆଁ ଜଳୁଥିବ ଜୋର ଜୋରେ ସେ ଚାଲିବେ। ସେଇଟା ଦେଖିଚି।
ଓହୋ।
ଆଉ କଣ ତମେ ଯା କଣ କର। ପଛରେ କଲ୍ କରିବି ଆଉ ମୁଁ ଯାଉଚି ଧୂପ ଦେବି ଆଉ।
ହଁ ହଁ। ରଖି
ହଉ ରଖୁଛି ଆଁ।
ହଁ ରଖନ୍ତୁ।